ହଁ।
କଣ କରୁଚୁ?
ହାଲୋ।
ହାଲୋ କଣ କରୁଚି?
ହଁ ହଁ ମୁଁ ବ ବସିଥିଲି ମ ହାଲୋ।
କଣ ଖାଇଥିଲୁ ହଁ ଶୁଭୁଚି ପା
ଦେ ଖାଇଥିଲି ହଁ ମୁଁ ଆଜି ଅଣ୍ଟାବଲି କଲେଜ ଯାଇଥିଲି ମୁଁ
ହଁ କଣ ହେଲା କଣ କୋଉଠି ପେମେଣ୍ଟ କଲୁ
ଯାଇଥିଲି ପୁଡ଼ି ଜନ୍ଦା କେହି ନାହାନ୍ତି। ଦିଇଟା ଉପରେ ଯାଇକି ପେମେଣ୍ଟ କଲି ହେଲେ ବି ଥିଲେ ପିଲା ଛଅ ସାତ ନାଇଁ ନାଇଁ ସେଠି ଗୋଟେ ରୁମ୍ ଖା ଲି ପେମେଣ୍ଟ କଲି। ଫାଷ୍ଟ ରୁମ୍ ଟା ଯୋଟା ତୁ
ଓହୋ ଆଛ ସେଠିକି କାଇଁ ଟ୍ରାନ୍ସଫର୍ କରୁଚନ୍ତି?
ପିଲା କାଲି ପ୍ ସେ କହୁଚିନ୍ତି ମୁଁ ବି କିଛି ବୁଝି ପାରିଲିନି ସାର୍ ଯିଏ ପେମେଣ୍ଟ ନୋଉଥିଲେ ତ ମାନେ ଚିଡିଚିଡି ହେ ସେଇ କଥା ଶୋଇଥିଲେ ପୁରା ତାପରେ ଶୋଇଥିଲେ କାଲି ମାନେ ଯଉଠି ଠିଆ ହବ ସେଠି କିଛି ଲଗେଇ ନାହାନ୍ତି। ଯି ଫ୍ୟାନ ଯୋଠି ବସିଚନ୍ତି ସେଠି ଫ୍ୟାନ ଲଗେଇ ଦେଇେଚନ୍ତି।
ଓହୋ। କିନ୍ତୁ ସେଠି ତ ଠିକ୍ ଥିଲା ବୋଧେ ଲାଗୁଛି ସେଠି ସେଠି ଜାଗା ହେଲାନି ବୋଧେ ଏପଟକୁ କରିଦେଲେ ଯିବା ଆସିବା ଅସୁବିଧା ହେଲା।
ତେଣି ତାପରେ କହିଲେ ତାପରେ ମୁଁ କହିଲି ମାନେ ମାନେ ଲାଇନ ଲଗେଇକି ଏ ପେମେଣ୍ଟ ଏମାନେ ଖାଲି ସାର୍ ମାନଙ୍କ
ହଁ।
ପଇସା ଗଣିବି ମୁଁ ବି ପଇସା ଗଣିବି
ପଇସା କଣ ଟି କଣଅଛି ପଇସା କଥା କଲେଜ କୁ ଆସିଚି ନା
ମତେ ବାବା କହୁଥିଲେ ମାନେ କାହିଁ କ୍ୟାସ୍ ନଉଛନ୍ତି ହଁ ବାବା ମତେ କହିଲେ ହେ ମାନେ କାରଣ ଏମାନ ଙ୍କର କମ୍ କୋର୍ସ ବି ଅଧିକ ନୋଉଛ ମାନେ ହେରାଫେରି କଲା ଭଳିଆ କାମ କ
ଏଟା ପ୍ରାଇଭେଟ କଲେଜ ଟା ଆଉ କଣ ହିଁ କହିବୁ।
ଏଇ କଥା ଏଠି ନା କେହି ତ କେହି ନାହାନ୍ତି ମୁଁ ଯାଇଥିଲି। ଆଉଥିଲା ତାପରେ କଣ ହେଇଥିଲା ଆପ୍ଲିକେସନ ଦେ ସେ କଲା ଆପ୍ଲିକେସନ ଦେ ଏଇ ସେ ତମେ ଆସ ଅମ୍ବା ଡ ଦିବ ସେଇଠୁ ଲେଖା ଆଣିବାକୁ ପଡିବ କହି ଏଇ ବ୍ୟାଙ୍କ ଆକାଉଣ୍ଟକୁ ପଇସା ଦିଏ। ଏୟା ହବ। ତେରା କାମ ଗୋଟେ ଗୋଟେ କରଉଚନ୍ତି, ଆଉ। ଆଉ ସେଠାକୁ ପଡିବ।
ଆପ୍ଲିକେସନ ଆଣିକି ବ୍ୟାଙ୍କରେ ଦବ।
ହୁଁ, ହଁ କିଏ ଏ ଆକାଉଣ୍ଟକୁ ଦ
ଓହୋ।
ଚ ଦେଇଛନ୍ତି।
ହୁଁ, ହୁଁ ମୁଁ ବି ଜାଣି ପାରୁନି ସେ ମ୍ୟା ମୁ ତ କହିଲି ୟାଇଙ୍ଗ ଦେଇଦେ ଗୋ କି ଯେ ମୋ ପାଇଁ କଲେ ଭଗବାନ କୁ ଜଣା।
ଅ ମୋର ଗୋଟେ ଜୁନିୟର ଟେ କହୁଥିଲା ଯେ ହ ଆଡ୍‌ମିଶନ କରିବ ମୋର ଗୋଟେ ଜୁନିୟର ସେ କହୁଥିଲେ ଆଡମିସନ କରିବ ବୋଲି, ତାପରେ କହିଲା ମୁଁ ଦେଖିବି ଗାନ୍ଧୀ କଲେଜ ଆଉ ଗୀତା କଲେଜ ଭିତରେ ଯୋଉଟା ମତେ ଭଲ ଲାଗିଲା ମୁଁ କରିବି। ଭଲ ଲାଗିଲା ମାନେ କଣ ତମେ ବାହାରୁ ଯାଇ ଦେଖିଲେ ଥୋଡି ଭଲ ଲାଗିବ। କଲେଜ ଦେଖିଲେ କଣ ଭଲ ଜା ଜାଣିପାରିବ। ଭଲେ ହଉ ଠିକ ଅଛି ହଁ।
ମାନେ ସେ ଏମିତି ପଚାରୁଥିଲେ ଦେଖିବା ଆମେ ଭଲ
ହଁ ପଚ୍
ରହୁ ତୁ ଆଡ ଆମ ଭଳିଆ ସଫର କରୁ
ସେଟା ତ ଠିକ ଅଛି ସେମିତି ଗିତ୍ ଗୀତା କଲେଜ ରେ କହୁଛନ୍ତି କି ଗୀତା ଟା ଭଲ ଆମ କଲେଜ ଠୁ ଗୀତାରେ ଯେତିକି ଟାଇମ କ୍ଲାସ ହଉଛି।
ହଁ ଜାଣିଛୁ ଆଉ ଗୋଟେ କଥା ଜାଣି ସିଓର୍ କି ଆମ କଲେଜ ଆଉ ଗୀତା ଯିବ ମିଶି ଯାଇକି
ହଁ ମୁଁ ବି ଶୁଣିଛି। ହଁ ମୁଁ ବି ଶୁଣିଛି ସେଟା ମତେ ଗୀତା କଲେଜ ପିଲା ବି କହୁଥିଲେ, କେଜାଣି ମତେ ଗୀତା କଲେଜ ପିଲା ବି କହୁଥିଲେ କି ହଁ ମିଶି ଯିବ ଦିଟା ସିଟି ହେଇଯିବ ମତେ ଆମେ ଗଲେ ପରେ ବଧ ହବ କାଇଁନା ଆଉ ଦିଇ ବର୍ଷ ତ ରହିଲା।
ଭଲ ହେଇଛି ଆମ ଗଲା ପରେ ହିଁ ଇ ହଉ ଦାଦା ମୁଁହଁ ଦେଖିଆକୁ
ହ ହଁ ମି ଗଲା ପରେ ହିଁ ହବ
ଦି ବର୍ଷ ଲାଗିବାଟା ବହୁତ କମ୍। ଛୋଟ ପ୍ରୋଜେକ୍ଟ।
ହଉ ଦିଟା ମିଶେ ଆଉ ବୋଥ। ଘରେ କଣ କରୁଛନ୍ତି ସମସ୍ତେ?
କାଲି। ସୋରୁମରେ ବସିଛନ୍ତି, ଆଜି ବାବା ମାଆଙ୍କର ଆ ଆନିଭର୍ସରୀ ଅଛି, କଣ କଲୁ? କଥା ହଉଛନ୍ତି। କିଛି ମୁଁ କ ପ। ହେଲା ସେ ବେଶୀ ଫଟୋ ଉଠାନ୍ତିନି। ପିଲା ମାନଙ୍କର ଗୋଟେ ଫଟୋ ତାଙ୍କର ଗୋଟେ ତା ଫ ଫୋଟୋ ଇଛା ହେଲାନି ଥାଉ। ମାମା ବି ତା ତାପରେ କହିଲା ଦେଖିକି ମାନେ ଯୋଉମାନେ ଜାଣି ଆଣି ନାହାଁନ୍ତି, ଜାଣିଲା ଭଳିଆ ଆସିକି ୱିଶ୍ କରିବେ ପକେଇବୁ ଯଦି ପକ
ଓ।
ହଁ। ଯୁ କାଲ ଡିଏମ ଯାଇଥିଲା ପ ପଅରଦିନ ଚାହିଚି କଲେଜ ଆଗ ରୋଡ ଉପରେ ଗୋଟେ
ବିଜୁଳି ପଡ଼ିଥିଲା।
ଯାଇଛି।
ଭଗବାନ। ତୁ ଏ ଯୋଉ ଆସଥିଲୁ ଓଲଡ ଟାଉନ ପୁଣି କୋଉଠିକି ଆସଥିଲୁ?
ସେଇଠିକି ବେ। ମିଠା ନ ମିଠା ନବା ପାଇଁ ଚେନ୍ନାଇ।
ଓହୋ।
କିଲେ କାର।
ଓହୋ! ଅଙ୍କଲଙ୍କ
ଗଲି ସାଙ୍ଗେ ସାଙ୍ଗେ ଧରଲି ସାଙ୍ଗ ସାଙ୍ଗେ ପଳେଇ ଆଇଲି। ସେଇ ଅଶ୍ୱିନ ସହିତ ଯାଇଥିଲି।
ଓହୋ।
ଲେଟ୍ ହେଇ ତୁ ଯେତେବେଳେ ମୋତେ ଫୋନ କଲୁ ମୁଁ ସେତେବେଳେ
ଓହୋ ଲାଗିଲା ମୁକ୍ତେଶ୍ୱର ଆଡେ ବୁଲିଆକୁ ଆସିବ
ନାଁ।
ସୋନା କିଛି କହୁଥିଲା କି?
ମୁଁ ଆଉ କଥା ହେଇନି ସୋନାଲି ସ ସୋନାକୁ କହିଲି ବାଲାନ୍ସ ନାଇଁ ତୁ ମତେ ଟିକେ କ କଲ୍ କରିବୁ ବେ ସେ ମୋତେ କହୁଥିଲା ସେ କ କଲେଜ ମୁଁ ତାକୁ କହିଥିଲି କଲ୍ କରି ମତେ କହିଲା ଏ ଯୋଉ ଭଦ୍ରକ ନା କୋଉଠୁ କୁଆଡେ ଯାଉ କେଉଁଝର ଚିକି ତମକୁ ଫୋନ କରିବି ସେ
ହଁ, ସେମାନେ ଯାଇଥିଲେ। ତାଙ୍କର ସ୍କୁଲ ଗ୍ରୁପ ଟା ବୋଧେ ସ୍କୁଲ।
ହଁ ସେ କଣ ହଷ୍ଟେଲ ରହିବ ନା ରହିବନି?
କେଜାଣି ମୁ କଥା ହେଇନି, ସିଏ ବଧେ ତା ଆଡ଼ୁ କଲ୍, କାଲି ପରୀକ୍ଷା। ହବ କି?
ଓ କାଲି, କେଜାଣି
କୋଉ ତ ଅଛନ୍ତି, ତତେ ଲାଗୁଛି କାଲି ହବ କିଛି ତ ନୋଟିସ ଫୋଟିସ ପଠେଇନାହାନ୍ତି।
ହୁନି, କାରଣ ପଇସା ଦବାକୁ ପିଲା ଯାଉ କାଲି ପର ଦିନ ତ ବେଶୀ ବେଶୀ ଭିଡ ସବୁଠୁ ବିଡ କାଲି ପ ହଁ
କଣ ଏଜାମ କରୁଛନ୍ତି କେଜାଣି? କଣ ପଢଉଛନ୍ତି
ଚାଲିଛି, ସେପଟେ କଲର ଚାଲିଛି ସବୁ ଅଛି
ସେ ଯୋଉ ସାର୍ ପଢଉଛନ୍ତି, ଏତେ ସ୍ପିଡ ରେ ପଢଉଛନ୍ତି ଆଚ୍ଛା।
କିଛି ବୁଝା ପଡୁନି। ହଁ କାଉଣ୍ଟସନ୍ ଟାଇପ ପଟକୁ କ ପାଞ୍ଚଛନ୍ତି କ
କଙ୍କ
ହଁ ଏପଟୁ ଆଣିଛନ୍ତି କଣ ପାଇଁ କହିଲ? ସେପଟେ ଆମେ ଯେ ତଳେ ଆ କରି ଯାଇଥିଲା ନା, ହେଲା ତ ସେ କରିବା ପାଇଁ ପିଲା ପୁରା ପ୍ୟାରେଣ୍ଟ ସହିତ ଆସିିଛନ୍ତି, ସେ ତଳେ ଗୋଟେ କ୍ୟାଫେ କ ଯେମିତି ଖୋୋଲିଥିଲେ ସେ କେ ହଳିଆ ପ୍ରରାଖ
ସେଇଥିପାଇଁ ତାହେଲେ, ଏପଟୁ ଉଠେଇଛ, ଓହୋ
ସେ ଯୋଉ ହାଇଟ ବାଲା ଭାଇ ନ ଥିଲେ।
ହଁ ହଁ
ହଁ, ସିଏ ଛାଡି ଦେଇେଇଛନ୍ତି, ତାଙ୍କ ତା କ ଝଗଡ଼ା
ଓହୋ ତାଙ୍କର କନ୍ତେ ଭଲ ଚାଲୁଛି
ହଁ ରଲଗା ଯ ଆର ଭାଇ ଇ ଆମେ ଗଲା ବଳକୁ ଲାଇନ କଟି ଯାଇଥିଲା। ଯାଇକି ବସ ପରେ ଏସି, ଲାଇନ୍ ଆସିଲା ପରେ ଏ ଟିକେ ବସି, ଗଲା ବେଳକୁ ବସରେେ ଗଲି। ଆିଲ କ
ହଁ
ମୁଁ ତାହେଲେ ରଖୁଛି, ମୋ ଫୋନ ଚାର୍ଜ ସେଜ କରିବି, ତୁ କଲ୍ କରିବୁ ହେଲା
ହଁ ହଁ
ହଉ ରଖୁଛି।